ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
କଣ କରୁଛନ୍ତି?
ଏଇ ଯାଇଥିଲି ଛାତ ଉପରକୁ ଲୁଗା ଆଣିବା ପାଇଁ ତ ଗରମ ହେଲା ଏଇଠି ବାହାରେ ଟିକେ ଫ୍ୟାନ୍ ଦେଇକି ବସିି ଥିଲୁ ଆଉ ତମେ କଣ କରୁଛ?
ମ
କଣ କହିଲ?
ମୁଁ ଏଇଠି ଠିଆ ହେଇଥିଲି?
ତମ କଥାଟା ଠିକ୍ ସେ ଶୁଭୁନି?
ଆଉ ଘରେ ସମସ୍ତେ ଭଲ ଅଛନ୍ତି ହ୍ୟାଲୋ।
ହଁ ସମସ୍ତେ ଭଲ ଅଛନ୍ତି ଆଉ ମୁଁ ତ ଘରକୁ ଯାଇ ଘରକୁ ତ ଏବେ ଯାଇଥିଲି। ଶାଶୁ ଘରେ ଦେଢଶୁର ଅଛନ୍ତି ଜା ଅଛନ୍ତି। ପୁତୁରା ଝିଆରୀ ମୋ ସ୍ଵାମୀ ମୋ ପୁଅ ମୁଁ ପୁଅଟା ମୋର ଛୋଟ ପିଲା ଆଉ ଚାରି ବର୍ଷ।
ଓ ହୋ।
ହୁଁ। ଆଉ ଏବେ ତ ଗାଁକୁ ତ ମୁଁ ଯାଇଥିଲି ଆମ ଗାଁ କୁ ରଜ ପାଇଁ ଏବେ ଆସିଛି।
ଆଉ ଗାଁରେ କେମିତି କଣ କାଟିଲ ସମୟ?
ବର୍ଷା ସମୟ ତ ଭଲରେ କଟିଲା। ବର୍ଷା ଆହୁରି ବର୍ଷା ଯୋଉ ହେଲା ଯେ ତମ ଲାଇନ୍ ଥିଲା? ସେଇଥିପାଇଁ ହଁ। ଟିକେ ସେ ଆଉ ତମର କେମିତି କଣ ଇଏ ହେଲା?
ଆମର ତ ଗାଁରେ ସେମିତି ଏଇ ରଜ ଯୋଉ ବର୍ଷା ପାଇଁ ଫିକା ହେଇଗଲା ଆଉ।
ହଁ ବା।
ତମ ଆଡେ ବର୍ଷା ହେଇଥିଲା ନା ରଜରେ?
ହଁ ବା ପୂର୍ବ ରଜ ପୂର୍ବ ଦିନ ହେଇଥିଲା ରଜ ଦି ପ୍ରଥମ ଦିନ ହେଲା। ସେକେଣ୍ଡ ଦିନ ହେଇନଥିଲା। ତୃତୀୟ ଦିନ ଅଳ୍ପ ହେଲା, କିନ୍ତୁ ଲାଇନ୍ ଟା କଟିଗଲା ପାଇଁ ସବୁ ଖରାପ ହେଇଗଲା। ମାମା ଦେଖିଲୁ ହାତୀ ଆଉ କଣ?
ଆଉ କଣ ରୋଷେଇ କରିଚ?
ଆଜି ଆମର ହେଇଥିଲା ମୁଁ ଆଜି ବୁଟ ଆଳୁ ତରକାରୀ କରିବାର ଥିଲା ଯେ ମୁଁ କହିଲି ବୁଟ ଆଳୁ ତରକାରୀ କରିବା କଣ ଖାଲି ଖାଲି ବୋଲି ଆଉ, ତାକୁ କରିଦେଲି ବୁଟ, ଆଳୁ, କଖାରୁ, ସୋୟାବିନ୍ ପୋଟଳ, ବାଇଗଣ, ଟମାଟୋ ଆଉ ଗାଜର, ବିଟ୍ ପକେଇକି ତାକୁ ଯେମିତି ଆମର ଘାଣ୍ଟ ହୁଏ ନଡ଼ିଆ ପକେଇନଥିଲି ଯେମିତି ଘାଣ୍ଟ ହୁଏ, ସେମିତି କରିଦେଲି ଆଉ ତାକୁ ମସଲା କଷିକି, ସବୁ ପରିବାକୁ ଭାଜିଦେଲି ପ୍ର ଭାଜି ସାରିଲା ପରେ, ମସଲା ଗ୍ରାଇଣ୍ଡିଙ୍ଗ କରିକି ରଖି ଦେଇଥିଲି, ଅଦା, ରସୁଣ, ପିଆଜ ତାକୁ ଗ୍ରାଇଣ୍ଡିଙ୍ଗ କରି ରଖିଦେଇଥିଲି, ସୋୟାବିନ୍ କି ବତୁୁରି ଦେଇକି ତାକୁ ପୁରା ଲାଲ୍ ଲାଲ୍ କରିକି ଭାଜିଦେଲି ତାପରେ ପିଆଜକୁ ଚୁନ ଚୁନ କରି ଦେଇଥିଲି ତାପରେ, ସୋୟାବିନ୍ ଭାଜି ସାରିଲା ପରେ, ପରିବାକୁ ସବୁ ଭାଜିଦେଲି ପରିବାକୁ ଭାଜି ଦେଇକି, ତା ଦେହରେ ସେ ଆଉ ଟିକେ ତେଲ ଦେଇକି, ପିଆଜ ପକେଇଦେଲି, ପିଆଜ ଟିକେ ନାଲି ହେଇଗଲା ବେଳକୁ ଆମର ନାଲି ଲଙ୍କା ଗୁଣ୍ଡ ପକେଇ ଦେଲି, ଛୋଟ ଛୁଆ ଯୋ ଯେହେତୁ ଆମର ଆମର କେହି ରାଗ ଲଙ୍କାଗୁଣ୍ଡ ଖାଆନ୍ତିନି, ସେଥିପାଇଁ ନାଲି ଲଙ୍କା ଗୁଣ୍ଡ ଟିକେ ପକେଇଦେଲି। ଟିକେ ନାଲି ଦେଖାଯିବ ତରକାରୀ ଟା ଆଉ।
ହଁ, କଲରଟା ନଆସିଲେ, ତରକାରୀ ଟା ଖାଇବାକୁ ଇଛା ହେବନି।
ଟିକେ ଭଲ ଦେଖାଯିବା ପାଇଁ ପକେଇଦେଲି। ଯେହେତୁ କିନ୍ତୁ ନାଲି ଟା ଭଲ ନୁହେଁ। ମୁଁ ଟିକେ ଅଳ୍ପ ମାତ୍ରାରେ ପକାଏ। ନହେଲେ ଟିକେ ଏଁ ଏଁ, ପକେଇଦେଇକି ଆମର ଉଁ ମାନେ, ଚିନି ପକେଇଦେଇକି, କଲର କରିଦିଏ। ତାପରେ ତାକୁ ଅ ଯୋଉ ଆମର ମସଲା ଜିରା ବାଟିକି ସବୁ ରଖିଥିଲୁ ସେ ମସଲାକୁ ପକେଇଦେଲି ମସଲାକୁ ପକେଇ ଦେଇକି, ତାକୁ ଟିକେ ପାଣି ନ ଦେଇକି, ଟିକେ କଷିଦେଲି। କସି ସାରିଲା ପରେ ଏଁ ଏଁ, ତାକୁ ଟମାଟ କାଟିକି ପକେଇଥିଲି। ଟମାଟ କାଟି ପକେଇ ଦେଇକି, ସେଥିରେ ହଳଦୀ, ଲୁଣ ହଁ, କରିପାଉଡ଼ର ଧଣିଆଗୁଣ୍ଡ, ଜିରାଗୁଣ୍ଡ ଦେଇକି, ଟିକେ ହାଲକା ପାଣି ଦେଇକି ତାକୁ କଷିି ଦେଲି, ତାକୁ କଷି ସାରିଲା ପରେ ଏତିକି ଆମର ବୁଟ ଡ଼ାଲିଟାକୁ ସିଜେଇ କି ରଖିଥିଲି ସବୁ ପରିବା ଭାଜିିକି ରଖିଥିଲି, ସେ ବୁଟ ଡାଲି, ପରିବା, ସୋୟାବିନ ସବୁ ପକେଇକି, ଭଲସେ କସିଲି। କଷିକି ଯେମିତି ମାନେ ପୁରା, ମସଲାରେ ଯେମିତି ମ ସବୁ ପରିବା, ଆଉ ଡାଲି ସୋୟାବିନ ଯେମିତି ମସଲା ହେଇଗଲା ଭଲସେ। ତାପରେ ତାକୁ ଗରମ ପାଣି ଟିକେ ଉଷୁମ କରିଦେଲି ପାଣି। ପାଣି ଉଷୁମ କରିଦେଇକି ତା ଧୀରେ ଦେଇଦେଲି। ପାଣି ଉଷୁମ କରିଦେଇକି ଟିକେ ଅଧିକ ମାତ୍ରାରେ ପାଣି ଦେଇଦେଲି। ପାଣି ଫୁଟି ଫୁଟି ମରି ସେଥିରେ ପାଣି ରହିବା କଥା ସେତିକି ରହିଲା ପରେ ଧଣିଆ ପତ୍ର ଯୋଉକ ଆମର ଏ ଧଣିଆ ପତ୍ର ନୁହେଁ ଯୋଉଟା ଆମର ଛୋଟ ଛୋଟଯେମିତି ଶୀତ ଦିନେ ଲାଗେ ସେ ଧଣିଆ ନୁହେଁ ଗୋରେ କୁହନ୍ତି ଆ ଆୟୁର୍ବେଦିକ ଧଣିଆ ନା କଁ କଟକ ଧଣିଆ ଏମିତି ଲମ୍ବା ଲମ୍ବା ପତ୍ର। ଧଣିଆ ଭଳିଆ ବା ବାସ୍ନା ହୁଏ। ସେ ପତ୍ରକୁ ପକେଇଦେଲି ଗରମ ମସଲା ଗୁଣ୍ଡ ପକେଇ ଦେଇକି। ତାକୁ ଓହ୍ଲେଇ ଦେଲି ଆଉ ଓହ୍ଲେଇକି କିଛି ସମୟ ରଖିଦେଲି ବାସ୍ନା ଟା ତା ଭିତରେ ଖେଳିବା ପାଇଁ। କିନ୍ତୁ ସେଇ ଲଙ୍କ ପତ୍ରଟା ଧଣିଆ ପତ୍ରଟା ମୋତେ ସ୍ଵାଦ ଲାଗେନି। ଖାଲି ବାସ୍ନା ମତେ ଖାଇବାକୁ ଏତେ ଭଲ ଲାଗେନି। ଯେହେତୁ ଟିକେ
ହଁ
ବାସ୍ନା ଟା ଇଏ ହୁଏ। ଭଲ ଲାଗେ। ସେଇଥିପାଇଁ ବାସ୍ନାଟା ପାଇଁ ଟିକେ ଖାଲି ପକେଇବା କଥା। ନଚେତ୍ ମତେ ଭଲ ଲାଗେନି। ସେ ଧଣିଆ ପତ୍ର ଟା ମୁଁ ମତେ ଜମା ଭଲ ଲାଗେନି। ପକେଇବା ପାଇଁ ଏତେ ପସନ୍ଦ କରେନି। କରି ସାରିଲା ପରେ ଭାତ ଭାତ ସେ ତରକାରୀ ଆଉ ଗୋଟେ ସୁନସୁନିଆ ଶାଗ ଭାଜି ଥିଲେ ଆଜି। ହୁଁ ହାଟ ରୁ ମିଳି ଆଣିଥିଲେ। କାଲି ମିଳିଥିଲା ତ ଇଏ ଆସିଲା ବେଳକୁ ବାଟରୁ ନେଇକି ଆସିଥିଲେ। ସେ ଶୁନସୁନିଆ ଶାଗ ଟା ତାପରେ ତାକୁ ଭାଜି ଦେଇଥିଲି ଭାଜି ଦେଇକି ଖାଇ ଦେଇଥିଲୁ ଆଉ।
ଆଜି ମୁଁ ତ ସେଇ
ଗରମ ଗୁଳୁ ଗୁଳିକୁ ଆଉ କିଛି କରିଆକୁ ମତେ ଇଚ୍ଛା ହେଲାନି।
ହଁ।
ଯୁ ଗରମକୁ ଗୁଳୁ ଗୁଳି ହଉଚି
ମୁଁ ବି ଆଜି ସେଇ ବୁଟ ଆଳୁ ଖଡ଼ା ଆଉ ବୋଇତାଳୁ ମିଶେଇକି କରିଥିଲି।
କିନ୍ତି କହିଲ ଯୁ
କୁହ?
ତାକୁ-ତାକୁ ଆଗ କାଟିଦେଲି, ଯୋଉ ଖଡାକୁ ତାର ଯୋଉ ପତ୍ର ଇଏ ଗୁରା ଥିଲା ସେଟା ଇଏ କରିକି ଖଡ଼ାକୁ ଆଗ କାଟିଥିଲି ଆଉ ଆଳୁକୁ ଆଳୁକୁ କାଟିଦେଲି ମାନେ ଏକ ସାଇଜରେ ସବୁ ବୋଇତାଳୁ
ହୁଁ।
ଆଉ ବୁଟ କୁ ଗରମ ପାଣିରେ ଆଗରୁ ବତୁରେଇ ଦେଇ କିଏ ରଖିଦେଇଥିଲି।
ହଁ ହଁ ହଁ।
ତାପରେ ତାର ଯୋଉ ମସଲା ଇଏ କଲି ଆ ଅଦା ପିଆଜ ରସୁଣ ତାକୁ ଶୀଳରେ ରେ ବାଟିକି ରଖିଲି। ତାପରେ ସେ ପ ପରିବାକୁ ଧୋଇକି ରଖିଲି। ଏ ଚୁଲି ଲଗେଇଲି ଚୁଲି ଲଗେଇକି ତାର କଡେଇ ବସିଲି। କଡ଼େଇ ବସେଇକି କଡ଼େଇଟା ଗରମ ହେଲାଠୁ ସେଥିରେ ଯୋଉ ଭିଟାମିନ ଯୋଉ ସୂର୍ଯ୍ୟମୁଖୀ ତେଲ ଢାଳିଲି ତରକାରୀ ଅନୁସାରେ ଯେତିକି ତାପରେ ସେଥିରେ ତେଜପତ୍ର ପକେଇଲି। ତେଜପତ୍ର ପକେଇଲାଠୁ ଯୋଉ କା ପିଆଜ ଯୋଉ ଚୁନ ଚୁନ କରିକି କାଟିକି ତା-ପରେ ସେଥିରେ ଦେଲି।
ଅ ହଁ।
ତାପରେ ଏଇ ସେ-ସେ ମସଲାକୁ ପକ ପକେଇଲି ଯୋଉ ଶିଳରେ ବାଟିକି ରଖିଥିଲି।
ଅ ହଁ।
ସେ ମସଲା ଦେଲି ତା ପ ପାଣି ନଦେଇକି ମାନେ ତାକୁ ଆଗ କଷିଲି ଭଲକି ଆଉ କଷିଲା ପରେ ତାରେ ସେଠି ଅଳ୍ପ ଟିକେ ସେଇ ଆଉ ସେଥିରେ ଟିକେ ପାଣି ଦେଲି ସେଟା ଟିକେ ଫୁଟିଲା, ସେ ଫୁଟିଲାଠୁ ସେ ଫୁଟି ଫୁଟି ସେ ପାଣିଟା ସେ ସେଇଠି ମଲାରୁ ତାର ଗୋଟେ ବାସ୍ନା ଆସିଲା। ତାରେ ସେତେ ଗୁଣ୍ଡ ମସଲା ବି ପକେଇଲି ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଆଉ ଧନିଆ ଯୋଉ ଗୁଣ୍ଡ, ଜିରା ଗୁଣ୍ଡ ଏମିତି ପ ପକେଇକି ତାକୁ ଗୋଳେଇଲି ତାପରେ ଆ ଆମର ଯୋଉ ପରିବା ଥିଲା ଯୋଉ କାଟିକି ରଖା ହେଇଥିଲା ସେରାକୁ ଦେଇକି ତାକୁ ଭାଜିଲି, ଆଉ ଭାଜିଲା ଭଲକି କଷିଲାଠୁ ତାପରେ ସେଥିରେ ଲୁଣ ପକେଇଲି ସ୍ଵାଦ ଅନୁସାରେ ଲୁଣ ଲୁଣ ଦେଇକି ତାକୁ କିଛି ସମୟ ଘୋଡେଇ ଦେଲି ଘୋଡେଇ ଦେଇକି ତାପରେ ଯୋଉ ଗରମ ପାଣି ଦେଲେ ମାନେ ତରକାର ଟା ଆଉ ଭଲ ସ୍ୱାଦ ଆସେ ଗରମ ପାଣି ସେଥିରେ ଦେଲି। ଗରମ ପାଣି କରିକି ତାପରେ ସେ ପାଣି ଫୁଟି ଫୁଟିକା ଫୁଟି ଫୁଟିକା ଯେତିକି ତମର ଦରକାର ଏଇ ଯୋଉ ତରକାରୀରେ ଯେତିକି ଝୋଳ ଟା ଯୋଉ ପାଣି ଟା ଦରକାର ସେତିକି ରହିଲା ଠୁ ତାହଲେ ସେଥିରେ ଯୋଉ ଗରମ ମସଲା ଯୋଉ ଆଉ। ଗରମ ମସଲା ପକେଇଲି ତାପରେ ସେ ଆଉ ଟିକେ ଫୁଟିଲା ତାପ ତାପରେ ତାକୁ ଉଲ୍ହେଇ ଦେଇକି ତାପରେ ତାକୁ ରଖିଦେଲି ତାର ଟିକେ ଥଣ୍ଡା ହେଲା ଠୁ ଏ ଗରମ ଚାସା ଖାଇଲ, ଆଉ ଶାଗ ଭାଜିଥିଲି।
ଶାଗ ଗୁଣ୍ଡ ଦେଇକିନା ଖାଲି ସେମିତି ଭାଜିଲେ?
ଶାଗ ସେମିତି ଯୋଉ ସୁଜୁନା ଶାଗ
ଓ ହୋ। ସୁଜୁନା ଶାଗକୁ ଛଡେଇକି କାଟିକି ଭାଜି ଦେଇଥିବେ ପିଆଜ ଆଉ ରସୁଣ ପକେଇକି ଆଉ।
ହଁ।
ଓହୋ, ହଉ ତାହେଲେ ମୋ ପୁଅଟା କାନ୍ଦିଲାଣି ମୁ ଟିକେ ଯାଉଚି ଆଉ। ରଖୁଛି ଆପଣଙ୍କ ସହିତ ପରେ କଥା ହେବି ଆଉ।
ହଉ।
ହଉ ଠିକ୍